ହୁଁ ପଢ଼େଇ ସାରିଲୁଣି ଛୁଆଙ୍କୁ?
ନାଇଁ ନାଇଁ ଏଇଠି ବସିକି ପଢ଼ୁଛି ପଳେଇ ଆସିଲି ଟିକେ ଦେଖିଆ ଟିକେ କଥା ହେଇଯାଏ, ତାପରେ ଯାଇକ ତାକୁ ପଢ଼େଇ କହିଦେଇକି ଆସିଛି ସେ ଲେଖୁଛି ଗଲେ ଦେଖିବି ଆଉ।
ଜାଣିଛ ବାସି ରୁଟିରେ ଉପମା କରିଛ କେବେ?
ବାସି ରୁଟିରେ ଉପମା
ହୁଁ
ସେମିତି ମୁଁ କେବେ ଜାଣିନି କିନ୍ତୁ ରୁ ରୁଟିରେ ସବୁ ପ ପରିବା ପତ୍ର ପକେଇକି ମାନେ ତାକୁ ଯେମିତି ଯେମିତି ମାଗି କରନ୍ତି ସେମିତି ଟାଇପର ସେମିତିଆ କରିକି ସେଇଟା ଆମେ କରିକି ସବୁବେଳେ ଖାଉ ମାନେ ଯେମିତି ଇପି କରନ୍ତିନି ସବୁ ପରିବା ପତ୍ର ମାନେ ସବୁ ଯାହାବ ପରିବା ଥିବ ପିଆଜ ଜିରା ଟି ହଁ ପକାଇ ଦେଇକି ତାପରେ ସବୁ ପରିବା ପକେଇ ଦେଉ ପକାଇ ଦେଇକି ଯେତେ ଅଣ୍ଡା ଫଣ୍ଡା ବି ଥିବ ସେଥିରେ ପକଉ ଅଣ୍ଡା ଗଟେ ଭାଙ୍ଗିକି ମାନେ ଭାଜି ଦେଇକି ସେଥିରେ ପକାଇ ଦେଉ ତା ସହିତ ଯୋଉ ରୁଟି ଥିବ ସେଟାକୁ ଟିକ ଟିକ କରିଦ ଟିକଟିକ କରିଦେଇକି ସେଇଥିରେ ତାକୁ ମାନେ ଫ୍ରାଏ କରିଦଉ ଟମାଟୋ ସସ ଚିଲି ସସ ପକେଇକି ଫ୍ରାଏ କରିଦଉ ଖାଇ ଆଜି ତ କରିଥିଲୁ ସେମତି ଆଜି ସେମ
ମୁଁ କେମିତି କରେ ଜାଣିଛ ବାସି ରୁଟି କୁ ଥାକେ କରିଦେଇଥିମି ଯେମିତି ଆଠ ଦଶଟା ବାସି ରୁଟି ଥିବ ହେଲା
ହୁଁ।
ତା ଦେହ କଣ କରେ ତାକୁ ଟିକେ ଗରମ କରିଦିଏ ଗରମ କ ହାର୍ଡ଼ ପାଗ କରନ୍ତା ଟାପରେ ତାକୁ ଛାଡ଼ିଦିଅ ତାକୁ ହାତରେ ଖଣ୍ଡ ଖଣ୍ଡ କରି କାଟିଦେବି ଗ୍ରାଇନିଙ୍ଗ କରିଦେବି ବୁଝିପାରିଲ ନା ଗ୍ରା--ଇ ଗ୍ରାଇଡିଂ କରିଦେଲେ ଯେଉଟାକି ଛୋଟ ଛୋଟ ଦାନା ଦାନା ହେଇଯିବ
ହୁଁ ହୁଁ।
ତାକୁ ବାହାର କରିଦେବି ଗୋଟେ କଢ଼େଇ ରେ ଗରମ କରିବି ସୋରିଷ ତେଲ ଜିରା ସୋରିଷ ଶୁଖିଲା ଲଙ୍କା ବୃଷଙ୍ଗ ପତ୍ର ପକେଇବି କଟା ହୋଇଥିବା ପିଆଜ ପକେଇଦେବି ତାପରେ କ୍ୟାପସିକମ ଗାଜର ଯାହା ଥିବ ହେଲା ତାକୁ ପକେଇଦେବି ତାପରେ ଟମାଟୋ ସସ୍ ଚିଲ୍ଲୀ ସସ୍ ଭିନେଗାର ସୋୟା ସସ୍ ଟିକେ ତାପରେ ଏଇ ରୁଟିକୁୁ ପକେଇବି କିନ୍ତୁ ଏସବୁ ତେଲ ଜିରା ପକେଇବା ପୂର୍ବରୁ ମୁଁ ଆଉ ଗୋଟେ ଜିନିଷ ଭୁଲିଗଲି ଏଇ ଯୋଉ ଆମର ବାଦାମ ନୁହେଁ ନା ଚିନାବାଦାମ୍ ଚିନାବାଦମ୍ ଛାଣିକି ରଖିଥିବି ତାଟିଏ ଅଧେ ତାଟିଆ ମାନେ ରୁଟିର ପରିମାଣକୁ ଦେଖିକି ମୁଁ ଚିନାବାଦାମ ଦେଖେ ହେଲା
ହୁଁ ହୁଁ
ତାଥିରେ ଆଳୁ କୁ ନୁହଁ ଆଳୁ ପତଳା ପତଳା କାଟି କି ଲମ୍ବା ଲମ୍ବା ଯେମିତି ଆସୁଛି ଆମର ମାର୍କେଟରେ ମିଳୁଛି ଆଳୁ ଫ୍ରେଞ୍ଚ ଫ୍ରାଇ
ହୁଁ ହୁଁ।
ସେଇଭଲିଆ
ଆଠଟା
ସେ-ସେ-ସେ ସେଇଠି ହାଲୋ ନାଇଁ ଏଇଆଡେ ଏଇପଟରେ ସାମ୍ନାରେ ନୁହଁ ସେଆଡେ ମୁଁ ଠିଆହେଇଛି ଚାଲ।
ହୁଁ।
ହଁ ଏ ଯୋଉ ସେମିତି କରିଦେମି ଇଏ ସବୁ ହେଇ ଆସିଲା ବେଳକୁ ମାନେ ଏଇ ଯୋଉ ପିଆଜ ଫିଆଜ କ୍ୟାପ୍ସିକମ୍ ଏ ସବୁ କଲିନି କି ତାପରେ ରୁଟି ପକେଇ ଟମାଟୋ ସୋୟା ସସ୍ ଚିଲି ସସ୍ ପକେଇଲି ତା ଦେହରେ ଟିକେ ବାଲାନ୍ସ ଠିକ୍ ଠାକ୍ ରହିବା ପାଇଁ ଚିନି ଟିକେ ପକେଇଦବ ଗୋଟେ ଚାମଚ ହେଲା କି। ତାପରେ ହଉଛି ପାଣି ଟିକେ ଦେଇ ଦେଇେଇକି ତାକୁ ଗୋଳେଇଦେଲ ଗୋଳେଇ ଦେଇକି ଏଇ ଯୋଉ ରୁଟି ଓରାକୁ ସବୁ ପକେଇଦବ ପକେଇ ଦେଇକି ଗୋଳେଇଦବ ହେଲା ତାପରେ ବାଦାମ ଆଳୁ ଯୋଉଟା ରଖିଥିବ ସେଗୁରାକୁ ପକେଇଦବ ଘୋଡେଇ ଦବ ବଢିଆ ଲାଗିବ ଉପମାମିତିଆ ଲାଗିବ ଖାଇବା ବାଦାମ ବାଲା।
ନାଁ ସେଇଟା ମୁଁ କେବେ କରିନଥିଲିନି ଆମେ ଏଇରା ସବୁବେଳେ
ରୁଟି ତମେ ଦେଖିବ ହଁ ମୋର ୟୁଟ୍ୟୁବ ଭିଡିଓ ରେ ବୁଝିପାରିଲ ନା ଲେଖିଛି ବାସି ରୁଟିରେ ଉପମା ଏଇଟା ପ୍ରଥମରୁ ଦେଖିବା। ଫାଷ୍ଟରୁୁ ବାହାରିବ ବାସି ରୁଟି ଉପମା ବୋଲି ଲେଖିଛି ଗୋଟେ ହେଲା।
ଓହୋ ନାଇଁ ସେଇଟା ଏତେ ବାଟ ମୁଁ ଦେଖିନି ନା ଆମର ସେମିତି କେବେ ମୁଁ କରିନି ମୁଁ ଏମିତି ସବୁବେଳେ ପ୍ର ଆଜି କରିକି ଖାଇଥିଲି।
ଗୁରୁବାରିଆ ନା ଯୋଉ ଗୋରୁବାରିଆ ପ୍ରାୟ ଲୋକ ସ୍ତ୍ରୀ ଲୋକ କରନ୍ତିନି ଗରୁ ଆମର ମାର୍ଗଶିର ମାସ ଗୁରୁ କରିବାଥିରେ। ଆମର ଧର ଏମାନେ ସବ ପିଆଜ ରସନ ଖାଇବେ ଆମେ ବଉ ରଙ୍ଗ ପିଆଜ ରସମ ଖାଇବନ ଆମ କଣ କରୁଛ। ଚାଉଳ ଅରୁଆ ଚାଉଳ ଦଜେ ଦିନ ଗୋଟେ ଗ୍ଲାସ ବୁଟ ଡାଲି ଅଧ ଗ୍ଲାସ ସୋୟାବିନ୍ ଅଧ ଗ୍ଲାସ
ଖିଚୁଡି କରିକ ଖାଇଦିଏ କି ତା ଯୋଉ ଅଜ୍ଞାନ ଘାଟ
ନା ମସଲା ଚାଉଳ ତା ନା ଟା ହଉଛି ମସଲା ଚାଉଲଟା ଲାଗେ
ସେ ଅଜ୍ଞାନ ଘାଣ୍ଟା ଆମ ଆମେ ସେଟା କହୁ ଅଜ୍ଞାନ ଘଣ୍ଟା ସବୁ ପନି ପରିବା ଚାଉଳ ଭାଇ ସବୁ ପକେଇକି କର ତ
ନା ସେମିତି ହଁ ପ୍ରେସର କରେ ତମେ ଖେଚୁଡି କର କିନ୍ତୁ ସେଟାୋର ଦାନା ଦାନା ପୁରା
ନାଇଁ ନାଇଁ ଏଇଟା ବି ଆମର ସେଥିି ପୁରା ଗୋଟା ଟାଇରା ଆମ ଝିଅ ପ୍ରାୟ ଟାଇମ ସିଏ ଯୋଉ ମାଘ ମାସ ସୋମବାର କରିନଥିଲେ। ଆମ ବଡ ଝିଅ ସେ ସବୁ ସମ ବାର ବରିଆ ସେଇଟା ବୋଲି ଖାଇ ଅଜ୍ଞାନ ଘାଟ ତା ନା ଦେଇଛନ୍ତି ସ ଅଜ୍ଞାନ ଘାଟ।
ଓ ହୋ ସେ କିଛି ଜାଣି ନିି ଆ ଜ୍ଞାନ ନାହିଁ ତାର ନାଇଁ ଆମର ହଉଛି ସେମିତି ମସଲା ଚାଉଳ କରିଦମୁ ପିଆଜ ରସୁଣରେ ବି ସେମିତି ମସଲା ଚାଉଳ କରିଦବୁ କିନ୍ତୁ ଶୋୟା ବିନି ବୁଟ ଡାଲି ଆଉ
ହଁ ହଁ ଆଜି ସେ ଷୋଳ ଶୁ ଷୋଳ ସୋମବାର କରିଥିଲା ଆମ ଝିଅ। ପ୍ରତ୍ୟେକ ସୋମବାର ଶେ ଷ ସେଇଟା ହିଁ
ଶୁଣୁନା ମାନେ ମସଲା ଚାଉଳ ଟାରେ ମଟର ଛୁଇଁ ଆଳୁ ସୋୟାବିିନ ଆଉ ବୁଟ ଡାଲି ଆଉ କିଛି ପକାଉ ନ ପକାଉ ଏଇ ଚାର ଚାରିଟାଙ୍କ ଜିନିଷ କେବେ ବି ଛାଡିବନି।
ପକାନ୍ତି ତେମେ ସିଏ ବି ବେଶୀ କିଛି ପନି ପରିବା ବି ଏତେ ପକା କା ନି ନି ସେ ଗାଜର ଫାଜର ଥିଲେ। ପକେଇ ପ୍
ନା ନା ସେ ଗାଜର ଟା ନା ଗନ୍ଧାୟ ଖାଲି ଆଳୁ ସୋୟାବିନ ମଟର ଛୁଇଁ ମଟର ଛୁଇଁ
ଦିଦି ଯଦି ଘିଅ ଥିବ ତାପରେ ଟିକେ ଘିଅ ପକାନ୍ତିଁ।
ସେ ବର୍ଷକ ପର୍ଯ୍ୟନ୍ତ ପ୍ରୋସେସ କରି ରଖିଛ ନା ନାଇଁ
ନାଇଁ ନାଇଁ
ତାକୁ ରଖୁନ ମଟର ଛୁଇଁ ଭଲ ପାଉନା ଖାଇବା ପାଇଁ
ବର୍ଷ ସାରା କାହିଁ କରିକି ରଖିବୁ ଆରେ ଆମ ତ ସବୁବେଳେ ଯାଉଛନ୍ତି ଆଜି ହାଟୁକୁ ଗଲେ କାଲି ଯାଉଛନ୍ତି କେତ୍ରା ବେଳେ ନା କହନ୍ତ ବଜାର ଯାଉଛନ୍ତି ଆଜି ଜାକି ଯେତେ ଯେତେ ବେଳେ ପାରିଲେ ସେ ଯେତେବେଳେ ଗଲେ
ଏଇ ହନା କଣ ମଟର ଛୁଇଁ ମିଳୁଚ କି? ମଟର ଛୁଇଁ ଛୁଇଁ ଏଇଗଡା କଣ ମିଳୁଛି।
ବୁଝୁଛ ନା ଏଠି ଏଠି ମିଳିବନି କିନ୍ତୁ କଟକ ଭୁବନେଶ୍ଵର ଏ ଏମାନଙ୍କରେ ମିଳିବନି ମିଳିବ
ଆରେ ସେଇଟା ମୁଁ ଜାଣିଛ ଷ୍ଟୋର କରିକି ବର୍ଷକ ପର୍ଯ୍ୟନ୍ତ ରଖିଦେଇଛି। କି ମୋର ଆରାମ ସେ ରହିଛି।
ଆ ସେଟା ସେମିତି ହଁ ରଖୁନାହାନ୍ତି କି? ଆମେ ରଖୁନା କଣ ରଖିବୁ ଯେତେବେ ତ ଯୋଉଟା ଯେତବେଳେ ଖୋଜୁଛ ତ ଭଗବାନ ଦେଇ ଦଉଛନ୍ତି ଆଉ କିଛି ତ କିଛି ଅସୁବିଧା ନାହିଁ ଆଉ ରଖୁ ସଞ୍ଚୟ କିଛି ସଞ୍ଚୟ ବୋଲି କିଛି ସେଟା ଆମେ ଜାଣିନୁ ଯେତେବେଳେ ଯେ ଆସିଲା ସବୁ ଏ କରିଦିଅ ଖାଇଦିଅ ସଂଞ୍ଚୟ କଣ ଟା ଗୋଟେ କରିବୁ କଳି ଯୁଗ ବା ଏବେ କଣ କହୁଛନ୍ତି ସାତ ଦିନ ଅନ୍ଧାର ହେବ। କେତେବେଳେ କିଏ ମରିଯିବ ତେଣୁ କରି ଆରେ ନ୍ୟୁଜରେ ସବୁବେଳକୁ କହୁନାହାନ୍ତି ନା ଏଇ ଏଇ ମାସ ହବ ଏଇ ବର୍ଷ ହବ ସେଇ ବର୍ଷ ହବ ଏମିତି କହୁ ନାହାନ୍ତି ନା ସେଇ କଥା କହୁଛି ନା କେତେ? ତୁମେ କିଏ ମଜା ତୁମ ଯେତେ ରଖିଥିବ ମୁଁ ମୁଁ ତ ମରିହଜି ଯିମି କିଏ ଖାଇବ ଏରା ତ ଯାହା ଅଛି ଖାଇଦେମି ସବୁ ନାଇଦମି ଶଲା କିଛି ରଖିବନି।
ଆରେ ଧରା ପୃଷ୍ଠିରେ ଯଦି ଆମେ କିଛି ରଖିଥିବା ଏଇ ଯୋଉ କଥାରେ ନାହିଁ ନା ଜାଣିଛୁ ନା ମତେ ସୁନା କଳସୀ ମିଳା ଯଦି ଆମେ ନୁଚେଇକି କିଛି ରଖିଥିବା ଆମନ୍ତେ କୌଣସି ମିଳିଲା ଯଦି ଆମେ ଲୁଚାଇକି କିଛି ରଖିଥିବା ଆମ ଅନ୍ତେ ଆଉ କାହାକୁ ଭଗବାନ ସ୍ୱପ୍ନବେ ସେ ପାଇବ ସେ ଶାନ୍ତିରେ ପହଞ୍ଚିବ ଆମେ ତ କାହା ପାଇଁ ଗୋଟେ କଣ ସଞ୍ଚିକି ରଖିଥିବା ଆଉ।
ଆରେ ତା ମାନରେ ୟା କଣ ସବୁ ଯା ଖା ଯେତିକି ଆବଶ୍ୟ- ସେ କହି ରଖିବୁନ ଆଉ କଣ ମୁଁ ସୁଧୁ ଖାଇମିନି ନାଇଁମିନି ତା ସବୁ ଜା ରଖମି ଚାପିକି ଆଟା କିିମିତି ହେବ ସେମିତି ବି ଲୋକ ଦୁନିଆରେ ବହୁତ ଅଛ ଖାଉନାହାଁନ୍ତି ସେ ନାଉନାହାନ୍ତି ସେ। ଯାହା ମିଳିଲା ପିନ୍ଧୁଛନ୍ତି ନାଉ ନାହାନ୍ତି ଖାଉ ନାହାନ୍ତି ଯାହା ପାଇଲେ ତାହା ଖାଇ ଦେଉଛନ୍ତି ଖାଲି ସଞ୍ଚୟ କରି ରଖୁଛନ୍ତି କଣ ଲାଭ ସେଥିରେ କହିଲ ଦେଖିଆ ମୋ ଜୀବନଟା ମୋର ଜଉ ବୟସରେ ଜଉଟା ଜଉ ସଉଖ ଟା ନ କରିବି ଆଉ କଣ ବୁଢ଼ା ବେଳେ କରିବି।
ହଁ ଦୁନିଆରେ କେତେ ପ୍ରକା କାର ମଣିଷ ଅଛନ୍ତି।
ହଁ ସେଟା ସେଟା ସତ କଥା ନାଇଁ ନାଇଁ ଏମିତି କିଛି ଲୋ କହୁଛନ୍ତି ଯୋଉମାନେ ପାଉନାହାନ୍ତି ନାଇବା ପାଇଁ ପାଉନାହାନ୍ତି ଖାଇବା ପିଇବା ପାଇଁ ଆମକୁ ତ ଭଗବାନ।
ତମେ ଗୋଟେ ଜିନିଷ ଦେଖିବ ମୁଁ ସେଦିନ ରାତି ଚା ତାରେ ମୋର ନିଦ ଭାଙ୍ଗିଗଲା ମୁଁ ଖୋଲିଲି ଇନଷ୍ଟାଗ୍ରାମ ଟା ହେଲା କି। ଦେଖିଲି। ଗୋଟେ ମାନେ ଏଟା ଆମ ଦେଶ ଲୋକ ନୁହନ୍ତି ଅଦର କୋଉଠି ଗୋଟେ ଆଉ କୋଉଠିିକା ଲୋକ ମାନେ ମୁଁ ଦେଖେଇବି ସେ ଭିଡିଓ ଟା ଯଦି ମୋ ପାଖରେ ଫଟୋ ଫ ଭିଡିଓ ଟା ପଠେଇଦେବି ତମକୁ କତିକି ତମ ଆଖିରେ ଲୁହ ରହିବନି।
ଆରେ ଏମିତି ବହୁତ ଭିଡି ଅଛି ଯୋଉଟାକୁ ଦେଖିନେ ତମକୁ ମାନେ କାନ୍ଦି ପକେଇବ।
ଦୁଇ ବର୍ଷର ଛୁଆ ପାଉଁରୁଟି ଖଣ୍ଡେ ଖଣ୍ଡେ ପାଇଁ କାନ୍ଦିକି ଗଡି ଯାଉଛନ୍ତି ମା ଲୋ ଝରି ପୋକ ଯୋଉ। ପକ୍ଷୀ ଲଗା ଝରି ପୋକ ବର୍ଷାହଉନି ଆମର ଏପଟେ ବାହାରେ। ହଁ ସେଇଗୁରା ରୁଣ୍ଡେଇକି ଥାଳିଆରେ ଧରିକି ଖାଉଛନ୍ତି ଗୋଟେ ଗୋଟେ ଗୋଟେ ଗୋଟେ କରିକି ଖାଉଛନ୍ତି।
ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ମାନେ ସେଟା ତ।
ତ ଲମ୍ବେଇ କି ବସିି ସେ ସେମତି ଖାଉଛନ୍ତି ମେ ପ୍ରଭୁ ତାପରେ ଗୋଟେ ଜିନିଷ ତମେ ଜାଣିଛ ଆମେ ପୋଷି ପାରିବାନି ତ ଗୋଟେ ର ଦିଟା ଚାରିଟା ଛୁଆ କାହିଁକି ଜନ୍ମ କରୁଛ ସେ ଏକା ଥରେ ଚାରିଟା ନା ପାଞ୍ଚଟା ଛୁଆ ଲୋ ଏମିତି ଖାଲି ଥାଳି ଧରିକି ବୁଲୁଛନ୍ତି ଖାଉଛନ୍ତି।
ହ
ପୁରା କାଳିଆ କିଟି କିଟି ଲୋ ମା ନା ଏକମ କହିବା କଥା ଏପଟେ ପଇସା ନାହିଁ ସେ। ଏପଟେ ମେଡିକାଲ ଯିବା ପାଇଁ ପଇସା ଅଛି ନା।
ସେଟା ସମସ୍ତଙ୍କର। ନଥାଏ।
ହାଲୋ।
ହୁଁ। ।
ହଁ କୁହ।
ଦୁନିଆରେ ବହୁତ ଲୋକ ଅଛ ଯଉମାନଙ୍କୁ ଦେଖେ ମାନେ ବିକଳ ଲାଗେ। ହେ ଭଗବାନ ଦେଖ। ମାନେ ଆମକୁ କେମିତି ଆ ଇଏରେ ରଖିଛନ୍ତି। ତାପରେ ଯଦି ଆମେ ଅଧିକ ଲୋଭ କରିବା ଭଗବାନ ମତେ ଆଉ ଦରକାର। କାର ଆଉ ଦରକାର। ଏଇ ମ ଦେଖିଲ ସେମାନେ ତ କିଛି ପାଉନାହାନ୍ତି।
ହୁଁ ହୁଁ ମୁଣ୍ଡ କଣ ହେଇଯାଉଛି?
ଏଇୟା ଉ ଆଉ ପବନ ଟିକେ ଦଉଥିଲା କଣ କମିଗଲା ପବନ।
ଆମର ଚାଲିଛି ନା ଆମ ଆମର ବର୍ଷା ଫର୍ଷା କିଛି ନାହିଁ ମୁଁ ତମକୁ କମେଡି କରୁଥିଲି ନା ବର୍ଷା। ବର୍ଷା ହଉଛି ହେଇଲ ତମ ପାଇଁ ମୁଁ ଛାତ ଉପରୁ ବନେଇଦେଲି ଗୋଟେ ତାରା ଦେଖିଲି ଯାହା ହଉ ଦିଟା ତାରା ପାଇଗଲି।
ଦିଟା ତାରା କାଇଁରେ ପାଞ୍ଚଟା ତାରା ଅଛି ପାଞ୍ଚଟା ବି ବେଶୀ ଅଛି ଏଇଠି
ଆମର ଜହ୍ନ ଦେଖା ହଉଛି ଫାଳେ ଆଉ ଦିଟା ତାରା ଦେଖା ହଉଛି ମଁ ବେଶୀ ନାହିଁ।
ଜହ୍ନ ଦେଖା ହଉଛି ଫାଳେ ଜହ୍ନ ତ ପୁରା ଗୋଟାଟା ଅଛି ଫାଳେ କାଇଁ ଦେଖା ନା ଲୋକ। ଫାଳେ ଫାଳେ ଫଳ ଦନ ମୁଁ ଗୋଟେ କହିଛି।
କାଳେ ଅଛି ବା ପୂର୍ଣ୍ଣମୀ ଆସିନେ ନା ନା ମାନେ ଫାଳେ କଣ?
ଫାଳେଆ ବି ନୁହଁ ଫାଳେଆ ନୁହେ କି ଗୋଟେ ନୁହଁାନେ ଚାରିାଗରେ ତିନି ଭାଗେ ଅଛି।
ହଁ ଚାରି ଭାଗରୁ ତିନି ଭାଗ ସିଏ କିନ୍ତୁ ମାନେ ଠିକଣା ହେଇକି କଟିନିଛି ପୁରା ମାନେ
ହ ହଉ ମୁଁ ରଖୁଛି ମୁତେ ଡାକୁଛି ତମ ଝିଅ ଡାକ କିେଣୁ ମାସେ
ହଁ ହଁ କଲ ଆସିବ ଜାଣିଛ।